ହ୍ୟାଲ୍।
ହ୍ୟାଲୋ। ଏଇ ବସିଥିଲି ଆଉ।
ହଁ।
ହୁଁ।
ଆଉ ମୁଁ ଯାଉଛି ଟିକେ ବାହାରକୁ ବୁଲିଆକୁ।
କୁଆଡେ।
ଯାଉଛି ଟିକେ ଏଇ ପୁରୀ ଯିବାର ଅଛି ତ।
ଆଜି।
ହଁ। ବର୍ଷା ଆମେ ଆମ କାର୍ ରେ ଯିବୁ ଆଉ।
କାରରେ ଗଲେ ସେଠୁ ବର୍ଷା ହବନି।
ଆରେ କାରେ ପହଞ୍ଚିବୁ ସେଠି ପହଞ୍ଚିି ଗଲା ପରେ ବର୍ଷା ପୁଣି ଛାଡି ଯାଉଛି ପୁଣି ହଉଛି। ଏମତି ହଉଚି ନା।
ଆଉ ଯାଉ ଠାକୁରଙ୍କ ଦର୍ଶନରେ ଖାଲି କାହିଁକି ଲାଗିଲାଣି। କାଳିଆ କଥା ମନେ ପଡିଗଲାଣି ଟିକେ ବୁଲାବୁଲି କରିଦେଇକି ଆସିବା ଆଉ।
ହଁ କେତେବେଳକୁ ଯିବ।
ମୁଁ ବାହାରିବୁ ଚାରିଟା ପାଞ୍ଚଟା ବେଳକୁ ଯିବୁ ବାହାରିବୁ ବାହାରିଲେ ସେଠୁ ପୁଣି ଲାଗିବ ଦେଢ ଘଣ୍ଟା ଦି ଘଣ୍ଟା ଭଳିଆ ଲାଗିବ।
ହଁ।
ଆଉ ସେଠି ପହଞ୍ଚିଯିବୁ। ଚିଲା ପରେ ଗାଡ଼ି ଷ୍ଟାଣ୍ଡରେ ରଖିଦେଇକି
ହଁ।
ତାଙ୍କ ଗାଡ଼ିରେ ବସିଯିବୁ। ସିଏ ଆମ ନେଇକି ଡାଇରେଟ ହଁ ସିଏ ଆମକୁ ନେଇକି ଡାଇରେଟ ଛାଡିଦବେ କଉଠି ଯୋଉଠି ସବୁ ଜୋତା ଚପଲ ଷ୍ଟାଣ୍ଡ ସବୁ
ହଁ ହଁ।
ସ ସେଇଠି ନେଇକି ଛାଡ଼ିଦେବେ ଚପଲ ଜୋତା ଫୋନ୍ ଫୋନ୍ ସବୁ ରଖି ରଖିଦେଉ ବ୍ୟାଗ୍ ପତ୍ର ଯାହା ରଖିକି ନିରାପଦରେ ରଖିଦେଉ କାହିଁ ଧରିକି ବୁଲିବୁ। ତାଙ୍କ ପାଖରେ ରହିଲେ ନିରାପଦ ଆଉ ନବୀନ ସରକାର ତାକୁ କରିଦେଇ ଯାଇଚି ଆମେ କାହିଁକି ହାତଛଡ଼ା କରିବା କରିବା ନା ଆଉ।
ହଁ।
ଆଉ ତାପରେ ଲାଇନ ରେ ଠିଆ ହେବୁ।
ହଁ।
ଲାଇନ୍ ରେ ହ ପ୍ରବଳ ଭିଡ଼।
ଆଉ
ଭିଡରେ ଯିବୁନି ଆଉ କଣ କରିବୁ? ଆ ହେଲା।
ହୁଁ।
ଆଉ ଯିବା କଥା ଟିକେ ଠାକୁର ପାଖକୁ ଟିକେ ଯିବା କଥା ବୁଲିକି ଆସିବା କଥା ଆଉ।
ହଁ ହଁ।
ଯିବୁ ବୁଲି ଦେଇକି ଆସ ଆଉ ନାଇଁ ଆଜି ରହିବୁ।
ଓହୋ।
ଆଜି ରହିଯିବୁ।
ହଁ।
ଆଉ ଠାକୁରଙ୍କୁ ଆଠ ନଅଟା ବେକୁ ଦର୍ଶନ କରି ଆଗ ଯିବୁହାରି ସମୁଦ୍ର କୂଳକୁ।
ହଁ।
ସମୁଦ୍ର କୂଳରେ ବୁଲାବୁଲି କରିକି ଆସିବୁ।
ହଁ।
ସେଠିକେ ଖିଆପିଆ କଣ କରିଦବୁ ଟିକେ ଗୁପଚୁ ଗୁପଚୁ ଟିକେ। ସିମଲା ଲଙ୍କାଟିକେ। ଖାଇ ଆଉ ସମୁଦ୍ରରେ ଟିକି ଲହରୀ ଭାଙ୍ଗିବୁ।
ରାତିରେ?
ହଁ। ଆଉ ଭାଙ୍ଗିକି ତାପରେ ଆସିବୁ ଟିକେ ପୁରୀ ମନ୍ଦିର ଆସିବୁ। ମେ ଲାଇନରେ ଠିଆ ହେଇକି ଠାକୁରଙ୍କୁ ଯିବୁ ଦର୍ଶନ କରିବୁ।
ହୁଁ।
ରାତିରେ ଠାକୁରଙ୍କ ଦର୍ଶନ ସାରି ସେଠି ରାତିି ଟିକେ ସେଇଠି ଆଉ ମହାପ୍ରସାଦ ଖାଇବୁ।
ହଁ।
ଆମେ ଆଉ ବାହାର ଖାଦ୍ୟ କେଉଁଠି ଖାଇବୁନି ସେ ମନ୍ଦିରରେ ନା ମନ୍ଦିରରେ ଟିକେ ମହାପ୍ରସାଦ ଖାଇବୁ ଖାଇସାରିକି। ଯିବୁ ଲକ୍ଷ୍ମୀ ମାଙ୍କ ପି ମଣ୍ଡପକୁ। ସେଠି କି ଯାଇକି ଦେଖିବୁଠା ଲକ୍ଷ୍ମୀ ମାଆଙ୍କୁ ଟିକେ ଦେଖିକି। ଆଉ ସେଟି ଖଡି ଟିକେ ନେଇଥିବୁ ଠାକୁରଙ୍କର ଚିତା ପକେଇବୁ ଲକ୍ଷ୍ମୀ ମାଆଙ୍କର। ପାଦ ପାଦ ପଦ୍ମ ଲକ୍ଷ୍ମୀ ମାଆଙ୍କ ପୀଠରେ। ପାଦ ପଦ୍ମଚିତା ପକାନ୍ତି ଯାଇକି ଖଳିରେ ପକେଇଲେ ଭଲ ହଁ ଆମେ ଯେତେବେଳେ ଯାଉ ଗୋଟେ ଖଡ଼ି ନେଇଥାଉ। ଖଡ଼ରେ ସେଠି ଆଙ୍କିକି ପଦ୍ମ ଫୁଲ ତାଙ୍କ ଉପରେ ପାଦ ତବ। ଚିତା ଆଙ୍କିକି ଆମେ ଆସୁ।
ହୁଁ।
ଆ ଆସିକି ସେଇ ଠାକୁରଙ୍କ ପି-ପିଣ୍ଡାରେ ଟିକେ ବସିବୁ ଆଉ ଲକ୍ଷ୍ମୀ ମାଙ୍କ ପିଣ୍ଡାରେ ଆଉ। ହେଲା ଟିକେ ହଁ ବସିବୁ ବସି ସାରଲା ପ ପରେ ତା ସେଠି ଯିବୁ ଗୋଟେ ଘର ବୁକିଂ କରି ରହିବୁ।
ହଁ।
ଏବି ସକାଳକୁ ଫୁଣି ଭୋର ଚାରିଟାରୁ। ଠାକୁରଙ୍କ ଦର୍ଶନ ଟିକେ କରିବୁ। ଭାବିଚୁ ଏଇଆ ମନରେ କଣ ହୋଉଚି ଟା ଠାକୁରଙ୍କ ଲୀଳା କଣ ହେଲା ମନ ହୋଉଚି ଦେଖିଆ ଆଉ ଠାକୁରଙ୍କୁ ଟିକେ ଦର୍ଶନ କରି ଆଉ ଆସିବୁ ଆଉ। ଦେଖିଆ ହେଟ ଟିକେ ବୁଲାବୁଲି କରିଦବା ହେଠି ଗୋଟେ ମାତା ମଠ କୋଉଠି ଗୋଟେ ଅଛି। ସେଥିରେ ବୁଲାବୁଲି କରିଦବା ଟିକେ। ଆଉ ସେଠି କେତେ ମନ୍ଦିର କୁଆଡ଼େ ଅଛି ଆମେ ଯାଇପାରୁନୁ ନା ଦେଖ ଦେଖିପାରୁନୁ ଟିକେ ଯାଇକି ଏଥର ଟେ କାଲି ଟିକେ ଗଲେ ଆଜି ରହିଲେ କାଲି ସବୁଆଡ଼ ଟିକେ ବୁଲାବୁଲି କରିବାକୁ ହବ। ହଁ ତମକୁ ତବତେ ହାଇ ଉପରେ ହାଇ ମାଇଲାଣି।
ଉଁ ସୁ ନାଇଁ କାଲି ଆସୁ ଆସୁରୁ ରାତି
ହଁ ଆ କାଲି ଆ ହେଇ ଆଇଲା ବେଳକୁ ରାତି ହବ ଆଉ।
ହଁ।
ହଁ।
ଆ ଏମତି ଯେ ମେଘ ହବ କଣ ବୁଲି
ହଁ। ମେଘ ହେଲେ ବି ଆମେ ଯିବୁ ଯିବୁ ଯିବୁ। ଆମେ କାରରେ ଯିବୁ ସେଠି ତ ଗାଡ଼ି ଫାଡ଼ି ସବୁ ସୁବିଧା ଅଛି ଗାଡ଼ିରେ ବୁଲିବୁ ଖାଲି ଆଉ। ଯେତେବେଳେ ବର୍ଷା ଛାଡ଼ିଯିବ ଟୁଙ୍କ୍ କିନା ଯିବୁ ଟିକେ ବୁଲି ଦେଇକି ଫୁଣି ଭିତରେ ପଶିଯିବୁ ଆଉ ଏଇଆ କରିବୁ ଆଉ।
ହଁ।
ଆଉ ଯିବାନାଇଁ କାହିଁକି ଯିବା ନା ବୁଲିଦେଇକି ଟିକେ ଆସିବା ଆଉ।
ଆଉ ତମ ଗୋଡ ଭଲ ହେଇଗଲାଣି?
କଣ କହିଲ?
ମୁଁ କହିଲ ତମ ଗୋଡ କଣ ହେଇଥିଲା ଭଲ ହେଇଗଲାଣି?
ଉଁ ଗୋଡ ଠାକୁରଙ୍କ ଦୟାରୁ କିଛି ହେଇନେଇଁ କୁହ। ଯାଇଥିଲି ମେଡ଼ିସିନ ଆଣିବାକୁ।
ହଁ।
ଆଉ ମେଡିସିନ୍ ନେଇନୁଆକି ଆସିଲା ବେଳକୁ ଅଧା ବାଟରେ ଓ। ଗୋଟେ ଗାଡ଼ି ଦୁର୍ଘଟଣାରେ ପଡ଼ିଗଲି।
ହେଁଅ।
ପଡ଼ିଗଲି ଗୋଡ଼ ଆଣ୍ଠୁ ଫାଣ୍ଠୁ ସବୁ ମାଡ଼ ହେଇଯାଇଚି ଆଉ ଚୁଡ଼ା ହେଇଯାଇଚି ଦାଗ ସବୁ ହେଇଯାଇଚି ଭାରି କଷ୍ଟେମଷ୍ଟେ ସେ ସେଥିରୁ ଯାଇକି ଆଇଲିି ତାପରେ ତ୍ରିଶୂଳ ଛକରେ ମିଟୁ ଦୋକାନରେ ଗୋଡଟାକୁ ଟିକେ ଦେଖେଇଲି। ଏ ଆଉ ଗୋଡ ଦେଖିଲା ପରେ କହିଲା ନାଇଁ କିଛି ଅସୁବିଧା ନାହିଁ ଫାଷ୍ଟ କହିଲା ଦେଇଦବା ଗୋଟେ ଅଣ୍ଟାରେ ଗୋଟେ ମେ ଇଞ୍ଜେକ୍ସନ୍ ଦେଇଦବା ପେନ୍ ଫେନ୍ ବନ୍ଦ ହବାପାଇଁ। ସେନ୍ ଦେଖିଲେ ମାଇନର ବୋଲିକି ଏ ଇଞ୍ଜେକ୍ସନ ଦବାକୁ ମନାକଲା। କହିଲା ନାଇଁ ଆଉ ଅଁ ଇଞ୍ଜେକ୍ସନ ଦିଅନି ମେଡିସିନ ଲଗେଇଦେଲା ଦେଲା। ଏଁ ଯୋଉ ଖାଇବା ପାଇଁକି ସବୁ ମେଡିସିନ ଦେଲା।
ହଁ।
ହେଲା ମେଡିସିନ ଦେଲା ଆଉ ମେଡିସିନି ଖାଇକି ଆଇଲି ନେଇକି ଆଇଲି ଘରକୁ ଆଉ।
ମେଡିସିନି
ହଁ ହଁ ଅବିକା ମୋ ଗୋଡ଼ ଭଲ ଅଛି। ଚଲାବୁଲା କାମଧନ୍ଦା ସବୁ କରୁଛି।
ହଁ
ହଁ ଅଇକା ଭଲ ଅଛି ବୋଲିକି ତ ସବୁ କାମ କରୁଛି।
ହଁ
ନ କୋଉଠୁ କରି ପାରିଥାନ୍ତି। ଯା କାଲି ଆସିଥିଲା।
ହୁଁ
କାଲି ଆସିଥିଲା ଆଉ ସେ ଫୋନରେ କଥା ହବ ବୋଲି କହୁଥିଲା।
ହୁଁ
ମୁଁ କହିଲି ହଉ ତୋରେ ଗୋଟେ ଫୋନ୍ ଟେ କରିଦବା ତୁ କଥା ହେଇଯିବୁ ଆଉ। ଆଉ ଖାଇଲା ଇଲା ରୁଟି ଫୁଟି କଲା ରୁଟି ଫୁଟି ପରିସାରିଲା ପରେ ଖାଇଲା ଆଉ ଗଲା ଆ କଣ ହେଲା?
କିଏ କିଏ ଆଇଥେଲେ?
କି ହଁ ସେ ଲିପି ଆଇଥିଲା ମୋ ଯା ଆଇଥିଲା ତା ଝିଅ ଆଇଥିଲା। ଆଉ ମୋ ଦିଅର ଆଇଥିଲା। ଖାଇଲେ ପିଇଲେ ରାତି ଏଗାରଟାରେ ଗଲେ ଦଶଟା ସାଢ଼େ ଦଶଟାରେ ଗଲେ ଆଉ।
ହଁ
ହୁଁ
ହଁ
ହେଲା ହଁ ଦସକତ୍ ଦବାକୁ ସେ ଆଇଥିଲେ ଗ୍ରୁପ୍ ଦସକତ୍।
ପଇସା ମିଳିବ?
କଣ ପଇସା ଉଠିବ କଣ ହବ ମୁଁ ସେ କଥା ତ ମୁଁ କହିପାରିନି ମୁଁ ଗ୍ରୁପରେ ନାହିଁ। ମୁ ସେ ସଂସ୍ଥା କରେନି।
ଆଉ
ନାଁ
ଆଜିକାଲି ସବୁଆଡେ ଗ୍ରୁପ ହେଇଗଲାଣି ତମେ ଗ୍ରୁପରେ ରହିନ?
ମତେ ଭଲ ଲାଗେନି ସେ ଗୋଟେ ସଂସ୍ଥା ଟା ଟିକେ ଆଉ।
ହଁ
ଆଉ ଏଇଭଳିଆ କଥା।
ଉଁ
ଆଉ କଣ କରୁଚ?
ଏଇ ଗଡୁଚି ଆଉ କଣ କରିମି। ମେଘ ତ ପକଉଛି।
ନଈ ଯିବା କ୍ୟାନ୍ସେଲ
ହଁ ଆଜି ଆଉ ନଈ କି ଯିବିନି।
କଣ କହିଲ?
ଆଜି ଆଉ ନଈକି ଯିବିନି।
ନଁ ଗାଜିିବାରନି
ଇଏ ମେଘରେ କିଏ ଯିବ କଚଡ଼ା କଚଡ଼ା ଖାଇକି ଆସ୍
ଏ ମୁଁ ବି ଯିବିନି ନେଇକି ଏଇ ଯେଉଁ କାଦୁ ପଙ୍କରେ କିଏ ଯିବାକୁ ଇଚ୍ଛା ହଉନି
କାଜୁଆ ଜବର ବାଟରେ ସେପଟେରେ
ବାଟ ଚାଲିବାକୁ ଭଲ ହେଇଥିବ କଣ ବାଲି ଟା ପୁରା ବସି ଯାଇଥିବ।
ହଁ ହେଲେ କଣ ନା ମେଘ ପକୋଉଚି କାଦୁଅ ଆନଠି ଏ କାଦୁଅ ଏଇ ଯୋଉ ମୁୋହରମ ପକେଇ ଦେଇ ସେତି ଏ ସେଇଥିରେ କାର ବି ହେଇଯାଇଛି ଆଉ ହ୍ୟାଲୋ। ହ୍ୟାଲୋ। ସରିଗଲା। ସରିଗଲେ ପା କଣ କ ଆଉ ତମେ କାଟିଦଉଚ। ନାଁ ମ୍